ଆଜ୍ଞା। ମୁଁ କହିଲି ଆମ ପଟେ ତ ବର୍ଷା ଜୋରରେ ହଉଛି। ଖରା ଖବାର ନାଁ ଧରୁନି। ଆଉ ଆପଣଙ୍କ ଏ ପଟେ ପାଣିପାଗ ସବୁ କେମିତି କଣ?
ରେ ବି ବର୍ଷା ଜୋରସରେ ଚାଲିଛି ଆଉ ଘର ତ ନାହିଁ। ପାଣି ତ ପୁରା ଖରାପ ଆଉ ପ ପୁରା ଘରୁ ବାହାରି ହଉନିଁ ତାତେ ଆଉ।
ଓହୋ ଆଉ ଏମିତି ବର୍ଷା ପତ୍ର ହେଲାଠୁ ପୁରା ଲଘୁଚାପ ଜୋରରେ ହଉଛି ଆଉ ମାନେ ଘରୁ ବାହାରକୁ ବି ବାହାରି ହଉନି। ଆଉ କଣ କରିବା ମଣିଷ। ଏଭଳି ହେଲେ ମାନେ କେମିତି କଣ ଚାଲାଚୁଲି କରିବ? ଆଉ କିନ୍ତୁ ଗୋଟେ ଭଲ କଥା ହଉଛି ଏଇ ପାଗରେ ପନିପରିବା ବହୁତ ଶସ୍ତା ହୁଏ। ମାନେ ଅଳ୍ପ ରେଟ ରେ ମଣିଷ ଟିକେ ଅଧିକ ପନିପରିବା ଖାଇବ। ଏଇ ଯେ କଥା ଯେ ବେଶୀ ଖର୍ଚ୍ଚ କରିବାକୁ ପଡିବନି ଆଉ। ଆପଣଙ୍କ ଏରିଆରେ ସବୁ ପନିପରିବା କେତେ କଣ ଟଙ୍କା?
ତିରିଶ ଟଙ୍କା ଚାଳିଶ ଟଙ୍କା ପରିବା ଷାଠିଏ ଟଙ୍କା ନକେ ଅଛି ଆଉ ପରିବା ଦେଖିକି ଆଉ ବର୍ତ୍ତମାନର ପରିବା ଏଇଟ ହେଇଯିବ ଏଇ ଯଉ ବର୍ଷ ବର୍ଷା ହେଲା ପରିବା ସବୁ ଧୋଲା ମାରିଯିବ ଧୋଲା ମାରି ଗଛ ସବୁ ପତି ଯାଇପାରେ ବର୍ଷାରେ ପାଣି ରହିବ ଗଛ ମୂଳରେ। ହେଉ ପରିବା ଗଛ ପଚିବ ପଚିଲା ପରେ ପରିବା ଇଆ ପରେ ରେଟ୍ ଆସି ଆଉ କଣ ଏମିତି ଚାଲିିବ
ହଁ ହଁ ଠିକ୍ କଥା କହିଲେ ଯୋଉମାନେ ସେଇ ଯୋଉ ଭଲରେ ପରି ପରିବା ଲଗେଇଥିବା ପାଣି ଉ ଛାଡିବାର ବାଟ କରିଥିବେ। ସେମାନଙ୍କୁ ହିଁ କେବଳ ପରିବା ଠିକ୍ ରେ ଇଏ ହବ। ହେଲେ ଭାରି ଅସୁବିଧା ହବ। ଆଉ ଯେହେତୁ ଆମେ ମାନେ ଗ୍ରାମାଞ୍ଚଳରେ ରହୁଚୁ। କିଛି କିଛି ପରିବା ଚାଷ ଆମେ ବି କରିଛୁ ଯେମତି କାକୁଡି ଏଇ ଇଏରେ ତ କାକୁଡି ବହୁତ ଭଲ ହୁଏ। କାକୁଡ଼ି ତାପରେ ଝୁଡ଼ଙ୍ଗ ଏଇ ସବୁ ଲଗାଲୁଗି କରିଚୁ ଆପଣ ବାରିରେ କଣ ଲଗେଇଚନ୍ତି? ଆମ ବାଡିରେ ତ ଲାଗିଛି ଭେଣ୍ଡି ଲାଗିଚି।
ଆଜ୍ଞା ଆଜ୍ଞା
ଲାଗିଛି। ଲାଗିଛି ଫଳ ଆସିଲେ ବାଇଗଣ ଗୋଟେ ଗୋଟେ ଫଳୁଛି। ଦେଖିଆ ଏଇ ବର୍ଷା ତ ହେଲାଣି କଣ କେମତି ହବ
ଓହୋ ଆଉ ଏଇ ଯୋଉ ମ ଆଖା ଚାକ ଚାଷ ଟା କେତେବେଳେ କଣ ହୁଏ ଆପଣ ଜାଣିଛନ୍ତି ମାନେ ବର୍ଷା ଦିନେ ମକା ଚାଷ କରାଯାଏ ନା କେମିତି କଣ ମକା ଚାଷଟା ହୁଏ ସେଟା ଟିକେ କହିପାରିବେ।
ମୋର ମାସ ଆଡକୁ ହ ମକା ଚାଷ କରାଯାଏ ଅକ୍ଟ
ମକା ଚାଷ ଟାକୁ ମାଟି ଟାକୁ କରିକି ବୁଟ ଚାଷ ହୁଏ ତା ଯୋଗୁ ଧାଡି ଧାଡି ମକା ଲଗାଯାଏ। ଆଉ ଗୁରେ ଚାଷ କରିକି ମକା ବି ବୁଣି ଚନ୍ତି ଗଛ ହେଇଯାଏ ଏବେ ବି ବୁଣି ଦେଲା ପରେ ଯୋଉ ଢିପ ଜମିରେ ସେ ମକା ହୁଏ ମକା ହେ ସେଠି ମକା ଦି ଟାଇପ୍ ରେ ଅମଳ କରାଯାଏ ଗୋଟେ ଏବେ କରାଯାଏ। ଆଉ ଗୋଟେ ଅକ୍ଟୋବର ମାସରେ କରାଯାଏ। ତା ଚାଲେ ଆଉ ଗୋଟେ ଗୋଟେ ମିଠା ମକା ଆସେ ଏବେ ମିଠା ମକା କଲେଣି। ଏଟା ଟିକେ ଅଧିକା ରୋଜଗାରକ୍ଷମ ଲୋକ ଚାହୁଁଛନ୍ତି ମିଠା ମକା
ମାଡ- ମକା କରୁଛନ୍ତି ସେତେ ଆକାରରେ ମକା କରୁନାହାନ୍ତି ଆଉ କା ଭାଁ କରୁଛନ୍ତି ଆଉ
ଆଜ୍ଞା ଆଜ୍ଞା ତାହେଲେ ହଉଚି ଭଲ କଥା ଆଉ ମିଠା ମକାଟା ଅ ମାନେ ବହୁତ ରୋଜଗାର କ୍ଷମ ବି ଲୋକମାନଙ୍କୁ କରଉଛି ଆଉ ଯେହେତୁ ଲୋକମାନେ ଆ ମାନେ ବ୍ୟ ଭାର ବି କରୁଚନ୍ତି। ବହୁତ ଦେଖିବେ ମିଠା ମକା ଟା କଞ୍ଚା ବି ଖାଇବାକୁ ବହୁତ ସ୍ଵାଦିଷ୍ଟ ଆଉ ଯଦି ଆପଣ ମିଠା ମକାରେ ଟିକେ ସିଝେଇ ଦେଲେ ତାପରେ ଟିକେ ଲୁଣ ଚାଟ ମସଲା ଟିକେ ଲେମ୍ବୁ ଚିପୁଡି ଦେଲେ। ମିଠା ମକାଟା ମାନେ ଏତେ ସ୍ଵାଦିଷ୍ଟକର ହବ ମାନେ ବହୁତ ବଢିଆ ଲାଗିବ ଖାଇବା ପାଇଁ ଆଉ ହଉଛି ସେ ଯୋଗୁ ଆଜିକାଲି ସାଧା ମକା ଅପେକ୍ଷା ମିଠା ମକାଟା ଲୋକମାନେ ବେଶୀ ପସନ୍ଦ କରୁଛନ୍ତି ଆଉ ଆମ ପଟ ଏପଟ ଅଞ୍ଚଳରେ ମିଠା ମକା ଲୋକ ଲୋକମାନେ ଖାଉଛନ୍ତି କିନ୍ତୁ ସେତେ ଅଧିକ ଖାଉନାହାନ୍ତି ଆଉ କିନ୍ତୁ କିନ୍ତୁ ବହୁତ ଚାଷ ହେଉଛି ଆଉ ମାନେ ଯେହେତୁ ଚାଷ ଅଧିକ ଲୋକମାନେ କରୁଛନ୍ତି ବାହାର ଜାଗାକୁ ମଧ୍ୟ ବହୁତ ବିକ୍ରି ହଉଛି ଆମର ମିଠା ମକାଟା ଆଉ ସେଥି ଯୋଗୁ ଲୋକମାନେ ବହୁତ ସୁନ୍ଦର ଭାବରେ କରୁଛନ୍ତି ଆଉ ହଁ ଖାଇବା ପିଇବା କରୁଛନ୍ତି ଆମ ଆଡେ କଣ କିଣିବେ?
ଆମ ଆଡେ ସେ ଚାଲିଛି ହୁଅନ୍ତା ଥରେ ଚାଲିଚି ଯେ ଏଇ ସେମିତି ଅଳ୍ପ କିଛି କିଛି ଲୋକ କରୁଛନ୍ତି। ଯାହା ଯେମିତି ବେପାର କରୁଛନ୍ତି ଆଉ ଯାହା ଯେମିତି ଆଉ ମିଠା ମକାଟାକୁ ମଞ୍ଜି କିି ଛଡେଇକି ତାକୁ ବସ୍ତା ବସ୍ତା ଯଦି ମଞ୍ଜି ମକା ମଞ୍ଜି ବିକ୍ରି ହୁଏ କରାଯାଏ ତାହେଲେ ଟିକେ ଚାଷୀ ଲାଭଜନକ କରନ୍ତା ଏଠି ଖାଲି ଯାହା ମକାଟା କରାହେଇଛି ତାକୁ କଞ୍ଚା ଟାଇମରେ ବିକ୍ରି ହଉଛି ଆଉ ବେଶୀ ସେଇ ଟାଇମରେ ତ ରେ ରେଟ ଥାଏ ସେ- ହୁଁ। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ହଁ ମୁଁ କହିଲି ନାଇଁ ନାଇଁ ଭଲ କଥା ନା ଆପଣଙ୍କ ଅଞ୍ଚଳରେ ଯଦି ଆମର ବାଦାମ ଚାଷ କରୁଛନ୍ତି ବହୁତ ସୁନ୍ଦର। ଆଉ ଆମ ଏପଟ ଅଞ୍ଚଳରେ ଆଳୁ ଚାଷ ବି ଲୋକମାନେ କରୁଛନ୍ତି। ମିଠା ଆଳୁ ତାପରେ ଆଜିିକାଲି ଆଉ ଗୋଟେ ଆଳୁ ଚାଷ ହଉଛି ମାନେ ଯଉଟା କିି ଲୋକମାନେ ବି ବେଶୀ ଚାହିଦା କରୁଛନ୍ତି। ଯୋଉଟା କି ମାନେ ଡାଇବେଟିସ୍ ଲୋକ ଅ ଉଁ ଡାଇବେଟିସ୍ ଲୋକ ଓ ମାନେ ଖାଇପାରିବେ ସେଠାରେ ମାନେ ବେଶୀ ସ କରା ରହୁନି ବେଶୀ ଶର୍କରା ରହୁନି ସେଥି ଯୋଗୁ ଲୋକମାନେ ସେଟା ଟିକେ ସାଧାରଣ ଆଳୁ ଅପେକ୍ଷା ଅଧିକ ଟଙ୍କା ମାନେ ଯେମିତି ସାଧାରଣ ଆଳୁ ଆମର ଦଶ ଟଙ୍କା କୋଡିଏ ଟଙ୍କା ରୁହେ। ସେଇ ଆଳୁ ଟା ପାଖାପାଖି ପଚାଶ ଟଙ୍କା କି ସତୁରୀ ଟଙ୍କା ଯଦି ଏ ବ ଦ ଏଇ ଆଳୁରା ଦଶ ଟଙ୍କା ସେ ସମୟରେ ସେଇ ଆଳୁ ଟା ଆମର ହଉଚି ପଚାଶ ଟଙ୍କା ଧର କୋଡିଏ ଟଙ୍କା ହଉଛି ଉଁ ନର୍ମାଲ ଆଳୁ ଟା ଆଉ ସତୁରୀ ଟଙ୍କା ସେଇ ଡାଇବେଟିସ ଆଳୁ ଟା। ଏମିତି ଆଳୁ ଟା ବହୁତ ଇଏ ରହୁଛି ଆଉ। ଭଲ ବି ରହୁଛି ଖରାପ ବି ରହୁଛି ଆଉ ଯେହେତୁ ଆମେ ମାନେ ଆଜିକାଲି ତ ଆପଣ ଜାଣିଛନ୍ତି ଯେ କେତେ ଡାଇବେଟିସ୍ ଲୋକମାନଙ୍କର ଅଧିକ। ରହୁଛି। ସେଥି ଯୋଗୁ ଅ ମାନେ ଲୋକମାନେ ଭଲ ଭାବରେ ଭଲ ସେଇରା ଖାଉଛନ୍ତି ଇଏ କରୁଛନ୍ତି। ଆପଣ ଏମିତି କିଛି ନୂଆ ନୂଆ ମାନେ ଜାଣିଛନ୍ତି କି ଯୋଉ ଯୋଉ ଚାଷ କଲେ ବେଶୀ ଲାଭପ୍ରଦ ହୁଏ ଟିକେ ଆମକୁ କହିବେ।
ଯେ ଆମ ଏରିଆରେ ଷ୍ଟ୍ରବେରୀ ଚାଷ ହେଉଛି ଆମର ଢେ ଙ୍କାନାଳରୁ ବେରୀ ଗାଈ ବର୍ତ୍ତାନ ବାହାର ଦେଶକୁ ଗଲାଣି। ଏଇ ଟବେରୀ ଚାଷ କରିଥିଲେ ଟବେରୀ ରେ ବହୁତ ଲାଭଦାୟକ ବହୁତ ଲାଭ କରୁଛନ୍ତି କିନ୍ତୁ ସେଇଟା ଟିକେ ଥଣ୍ଡା ଏରିଆରେ ଷ୍ଟବେରୀ ଚାଷଟା ହଉଛି। ଟିକେ ଖରା ହେଲେ ସେ ଗଛ ଫଛ ମରୀ ଯାଉଛି। ତାକୁ ସେମିତି ମାଟି ଗୁଣ୍ଡ କରି ତାକୁ ଉଁ ତାକୁ ଇ ଉଁ ଧାଡ଼ିରେ ତାକୁ ଇଏ କରି ତାକୁ ଲା ତାକୁ ଜରି ମଝିରେ ପକେଇ ଘାସ ଫାସ ଉଠିବା ପାଇଁ ମଝିରେ ଜରି ପକେଇ ଦଉଛନ୍ତି ଘାସ ଦିନ୍ତି ଆଉ ଜଳସ୍ତର ନ କମେ। ଆଉ ସେପରି କହୁଛନ୍ତି ଆ ଷ୍ଟ୍ରବେରୀ କିଲୋଟା ଦୁଇଶହ ଅଢେଇଶ ଟଙ୍କା କିଲୋ ବିକ୍ରି ହଉଛି ଅଢ଼େଇଶହ ତିନିଶହ ଟଙ୍କା ବିକ୍ରି ହଉଛି। ସେଥିପାଇଁ ବର୍ତ୍ତମାନ ଷ୍ଟ୍ରବେରୀ ଚାଷ ଏରିଆରେ ନୂଆ ଚାଷ ଚାଲିଲାଣି। ଷ୍ଟ୍ରବେରୀ ଚାଷ।
ହୁଁ ହୁଁ ନା ନା ମାନେ ଷ୍ଟ୍ରବେରୀ ଚାଷରେ ବହୁତ ଲାଭଜନକ। ବାହାର ଅଞ୍ଚଳରେ ଆମର ଷ୍ଟ୍ରବେରୀ ଟା ଲୋକମାନେ ପସନ୍ଦ କରୁଛନ୍ତି ଖାଇବା ପାଇଁ ସେଥି ଯୋଗୁ ଉ ମାନେ ବହୁତ ଲୋକମାନେ ଯେହେତୁ ପସନ୍ଦ କରୁଛନ୍ତି। ଏ ଆମର ସବୁ ଷ୍ଟ୍ରବେରୀ ବାହାର ଦେଶରୁ ମଗା ଯାଉଛି। ଆପଣ ଭାବନ୍ତୁ ଯଦି ଅନ୍ୟ ଦେଶରୁ ଆମେ ମଗେଇକି ଖାଇବା। ତାହେଲେ କେତେ ଟଙ୍କା ମାନେ ବହୁତ୍ ଟଙ୍କା ଇଏ ହଉଛି ନା ମାନେ ଖର୍ଚ୍ଚ ହଉଛି। ଯଦି ଆମ ଆମେ ଯଦି ଆମ ଦେଶରେ ଏହାକୁ ଲଗେଇଲେ ବହୁତ୍ ଖୁବ ଅଳ୍ପ ପଇସାରେ ସେଟା ଇଏ ହେଇଯାଉଛି। ସେଥି ଯୋଗୁ ମାନେ ଲୋକମାନାନଙ୍କୁ ବହୁତ ଅଁ। ଉତ୍ସାହିତ କରାଯାଉଛି ପ୍ରୋତ୍ସାହନ ଦିଆ ଯାଉଛି ସରକାରଙ୍କ। ତରଫରୁ ମଧ୍ୟ ଯେ ନୂଆ ନୂଆ ଚାଷ କରିବେ। ଆଉ ସେମାନେ କିଛି ସରକାରଙ୍କଣ୍ଠୁ ବିହନ ବି ପାଉଛନ୍ତି। ସାର ବି ପାଉଛନ୍ତି ବିଭିନ୍ନ ପ୍ରକାର ମାନେ। ବିଭିନ୍ନ ଜିନିଷ ପାଉଛନ୍ତି ଯାହା ଦ୍ଵାରା କି ଏ ସେମାନେ ଏଇ ନୂଆ ଚାଷ ସବୁ କରିବାକୁ ଇଚ୍ଛା ପ୍ରକାଶ କଲେ ଆମେ ଉନ୍ନତି ହେଇପାରିବା ଆମ ଦେଶ ଉନ୍ନତି ହେଇପାରିବ। ଆଉ ମାନେ ଚାଷୀ ମାନେ ବହୁତ୍ ସଶକ୍ତ ହେଇପାରିବେ। ଆ ଅନ୍ତ ଯୋଉ ଦେ ଯୋଉ ଦେଶରେ ଜଣେ ଗୋଟେ ଚାଷୀ ଯାଇଁକି ଗୋଟେ ଓକିଲ ବା ବା ଗୋଟେ ଆମର ଯୋଉ ନିୟମାବଳୀ ହଉଛି ସେଇଠି ଯାଇ ଗୋଟେ ଚାଷୀ ଯେତେବେଳେ କଥା କହିଲା। ସେତେବେଳେ ଆମ ଦେଶ ଗୋଟେ ଉନ୍ନତି ପଦକ୍ଷେପକୁୁ ଯିବ। ସେଇ ସବୁ ସ୍ଥାନରେ ଆମେ ହେଇଗଲେଣି ରହିଗଲେଣି ଆଉ କିଛି ଅଳ୍ପ ସମୟରେ ଆମେ ପହଞ୍ଚିବା। ସେଥି ଯୋଗୁ ସରକାରଙ୍କର ଏଇ ସବୁ ପଦକ୍ଷେପ ନଉଛନ୍ତି ଆଉ ଆପଣ ତ ବଢିଆ ଆପଣଙ୍କ ଅଞ୍ଚଳରେ କରୁଛନ୍ତି। ଆଉ ମୁଁ ତାହେଲେ ରଖୁଛି ଆଉ।